ହଁ। ଏଇ ଖାଇବାକୁ ବନଉଥିଲି ଆଉ।
କଣ ବନଉଛୁ?
ଆଜି ଟିକେ ଇଚ୍ଛା ହେଲା ଆଜି ଟିକେ ଇଚ୍ଛା ହେଲା ଗରମ ଭାତ ବନେଇବା ପାଇଁ ତ ଗରମ ଭାତ ତ ସହିତ ତରକାରୀ, ଭଜା।
କି ତରକାରୀ କରିଚୁ?
ଶୁକୁଆ ଖାଇଆକୁ ଆଜି ମୋର ବହୁତ ଇଚ୍ଛା ହେଲା। ମାଛ ଯୋଉ ମାଛର ଶୁକୁୁଆ ଯୋଉଟା ଜାଣିଥିବୁ।
ହଁ ହଁ ମାନେ କି ଶୁକୁଆ କଅନି ଶୁକୁଆ ର ନାଁ ଟା କଣ କହନି?
ଶୀରାମୁଣ୍ଡି।
ହଉ କୋଉ ମତେ ଏ ଶିରାମୁଣ୍ଡି ଫିରାମୁଣ୍ଡି ଭଲ ଲାଗେ ନା। ମତେ ଏ କୋକିଳ ଶୁକୁଆ ଟା ବଢିଆ ଲାଗେ। ତୁ ତାକୁ କୋଳେ
ଖଣ୍ଡେ ଆମ୍ବୁଲ ପକେଇକି କଲେ ଭଲ ଲାଗେ।
କୋକିଳ ଶୁକୁଆ ଟମାଟୋ, ସୋରିଷ, ସୋରିଷ ବଟଣା ଦେଇକି କରିବୁ ବଢିଆ ଲାଗିବ ବିଶ୍ଵାସ କର।
ଆମ୍ବୁଲ ଖଣ୍ଡେ ପକେଇକି ତା ଦେହରେ କଲେ ତ?
ପଖାଳ ସହିତ ଖାଇବୁ ମା ନାନୀ ଗରମ, ଭାତ, ଡାଲି, ଶୁକୁଆ ନନ ପଖାଳ ଶୁକୁଆ ମାନେ ଖାଇବୁ ମସ୍ତ ଲାଗିବ।
ଜାଣିଚୁ ନା ମୁଁ ତ ପୁରା ଶୁକୁଆ ପ୍ରିୟ।
ତୁ ତୁ ବାହାରକୁ ଟିକେ ପଳେଇ ଆଶୁନୁ। ବୁଲିଯିବୁ ଥଣ୍ଡା ବଢିଆ ହୱା ଦୋଉଛି ବାହାରେ।
ଶୁଖୁଆ ସହିତ ଖାଇବୁ କି ଟେଷ୍ଟ।
ତମର ସପଟେ ବର୍ଷା ପ ବର୍ଷା ହେଉଛି ନା?
ନା ଆମ ଉପରେ ବର୍ଷା ହେଇକି ଛାଡି ଯାଇଛି।
ଆମର ଏପଟେ ବର୍ଷା ଉଠେଇକି ଆଇଲା କିନ୍ତୁ ହେଲାନି ଆଜି। ଆସିକି ହେଇଥିନ ଭଲ ହେଇଥାନ୍ ଆଜି ବି ଟିକେ ଗରମ କମ ଅଛି।
କଣ କରିବି ଗୋଟେ ସ୍ୟାଡ଼୍ ସଙ୍ଗ ସ୍ୟାଡ଼୍ କଥା ଆଜି ଟିକେ ଶୁଣିଦେଲି। ଦୁଃଖ ଭରା କଥା ଆଜି ଗୋଟେ ଶୁଣିଦେଲି ଭଲ ଲାଗୁନି ମନଟା।
କାହିଁ କାହିଁ କଣ ହେଇଛି କି?
ଆମ ଘର ପାଖ ଯୋଉ ଏଇଟା ପୁରା ସିକ୍ କ୍ରେଟ୍ କାହା ପାଖରେ ବି କହିବୁନୁ।
ନା ମୁଁ ପା ତତେ କହୁନଥିଲି କି ଆଜି ଆଉ ଟିକେ ପୂର୍ବରୁ।
ଅଁ ହଁ ହଁ ତ ଆମ ଘର ପାଖରେ ଯୋଉ ମୋ ମଝିଆ ବୋଉ ଯିଏ ହେବେ
ହଁ
ତ ତାର ନଣନ୍ଦ ର ବଡ ନଣନ୍ଦ
ହୁଁ ହୁଁ
ତାଙ୍କ ସ୍ୱାମୀ ଡେଥ୍ କରିଗଲେ।
ଆ କେମିତି?
ହୁଁ ମାନେ ମୋ ମଝିଆ ବୋଉ ଙ୍କ ଶାଶୁ ଯିଏ
ହଁ।
ତାଙ୍କର ବଡ ଝିଅ ର ଜୋଇଁ। ବଡ ଝି ବଡ ଝିଅର ସ୍ଵାମୀ।
ଆରେ ମରିଲେ କେମିତି?
ସିଏ କଣ ହେଇଥିଲା ମୁଁ ତ ବେଶୀ ଭଲ ଭାବରେ ଜାଣିନି। ତଥାପି ତାଙ୍କୁ କୁ ସେଇ ଉଁ ପଂଚାବନ ତ ନୁହଁ ଅଠାବନ ଷାଠିଏ କି ପଞ୍ଚଷଠିବର୍ଷ ପଞ୍ଚଷଠି ବର୍ଷ ହବ। ହବ ବୋଧେ ମରିଗଲେ। କଣ ହେଇଥିବ ମୁଁ ତ ଜାଣିନି ହେଲେ କିନ୍ତୁ ଯାହା ଶୁଣିଲି ନାହାନ୍ତି ଆଉ ସେ।
ମୁଁ ଶୁଣିଥିନି କାଳେ ସେଇ ଯୋଉ ଯାହା ତାଙ୍କ କଥା କହୁଛୁ ତାଙ୍କ ଏପଟେ ଆମ ବନ୍ଧୁବାନ୍ଧବ ବି ଜଣେ ଅଛନ୍ତି ସେ ଯୋଉ ନାନୀ କାଲି ତାଙ୍କ ଘର ଚୋରି ମୋରି କାଲି ଦୁନିଆ ପଇସା ହେଇଯାଇଛି ପଇସା ସୁନା ଗହଣା।
ହଁ ହଁ ମୁଁ ଯା କାହା ଘରେ?
ସେଇ ଯୋଉ ତୁ ଯୋଉ ମଝିଆ ବୋଉ ଯେ ନୁହେଁ
ହଁ।
ତା ଆମ ଏପଟେ ବନ୍ଧୁବାନ୍ଧବ ଅଛନ୍ତି ତ ଜଣେ ସେଇ କହୁଥିଲେ ସେ ଯେ ମଝିଆ ବୋଉ ର ଯୋଉ ତାଙ୍କ ବଡ ନଣନ୍ଦ ଯିଏ ବଡ ନଣନ୍ଦ ତାଙ୍କର ତିନ ମତେ ଲାଗୁଛି କିଛି ବୋଧେ ଚୋରି ହେଇଯାଇଛି ଇଏ ବୋଧେ ସହି ପାରିନିକି ହାର୍ଟ ଆଟାକ ହେଇଯାଇଛି କି କଣ ଏମିତି ହେଇଯାଇଛି।
ହୁଁ
ମରିଗଲେ ବୋଲି।
ହଁ ଆମ ଘର ପାଖରେ ଜଣ ଙ୍କ ଘର ନୂଆ ତିଆରି ହଉଛି ହଁ ସେଇୟା। ଆମର କଣ ଦରକାର ତାଙ୍କ କା କିଛି ପଚାରି ଆମ ଘର ସିଧାରେ ଜଣଙ୍କ ଘର ହେଲା ତାଙ୍କ ଘର ବାଗୋଉଛ ଛନ୍ତି ନୂଆ ଏବେ। ନୂଆ ବାଗୋଉଛନ୍ତି ଯଦି ସେଇ ତାଙ୍କ ଗୋଟେ ଘର ରୁମ ପ୍ଲାଷ୍ଟ ସେ ହିସାବରେ ରହୁଛି ନା ଆଉ ଗୋଟେ ରୁମ ପ୍ଲାଷ୍ଟର ହେଇନି। ସେଠି ଗୋଟେ ଭୁତଣୀଟେ ପୁଣି ଆ କିଏ ଗୋଟେ ବୁଲୁଚି ଟ୍ରଚ ମାରିକି।
ହଁ କୋଉଠି?
ଟ୍ରଚ୍ ମାରୁଚି ହଁ ପା। ତାଙ୍କ ସେ ନୂଆ ଘର କିଏ ଗୋଟେ ବୁଲୁ ଥିଲା ଫୋନ ରେ କଥା ହଉଥିଲା କି କଣ କରୁଥିଲା କେଜାଣି ଟ୍ରଚ ମାରିକି ତାର ବୁଲୁଥିଲା। ଏବେ ତ ଆଉ ବୁଲୁନି କିନ୍ତୁ ବୁଲୁଥିଲା ଆଉ ଟିକେ ପୂର୍ବରୁ ମୁଁ ଦେଖୁଥିନି। ହଁ ତା ଘରଟା ବଢିଆ ହେଇଛି କିନ୍ତୁ ଆଗ ଆଗରୁ ଗୋଟେ ସେଡି କରି ଲାଟି୍ରନ୍ ବାଥରୁମ କରିଦେଲେ ବଢିଆ ହଅନ୍ତା ସେଦିଟା। ପୁରା ବଢିଆ ଆକାରରେ କରିଦେଇକି ତାଙ୍କର ସବୁ ଦୁଖ ପଳାଆନ୍ତା ତାଙ୍କର ବି ତିନିଟା ଝିଅ ସେଇଥି ପ୍ରେସର୍ ନାହିଁ ବଢିଆ ହନ୍ତା ଚାଲୁନ କେବେ କୁଆଡେ ବୁଲିବାକୁ ଯିବା ଆମେ ସବୁ ମିଶିକି?
ଏବେ ଦେଖ ତ ବୁଲୁଚ କି ସେ ମାନେ ମୋବାଇଲ ଟ୍ରଚ ମାରିକି? ଓହୋ ଆକ୍ ଛା ମତେ ତ ଲାଗୁଛି ସେଇୟା, ଆଉ ତୁ ବୋଧେ ରାମ ଦୋଳି ଖେଳ୍ ଖେଳୁଛୁ ରଜ ପାଇଁ?
ହଁ କହିଲି ପା ତତେ ସେ ରାମ ଦୋଳି ଆମ ଘର ପାଖରେ ଜଣେ ଲଗେଇଛନ୍ତି ଖେଳୁ ଟିକେ ଆଉ। ଭଲ ଲାଗୁଛିଟା ଭାଙ୍ଗିଯିବ ହେଇଟା କଟ୍ କଟ କଟ ହଉଛି ମତେ ଲାଗୁଛି ଭାଙ୍ଗିଯିବ। ଭାଙ୍ଗି ଯିବ ଯେ ମୁଁ ବ୍
ହଁ ସେ ନିଉ ଲଗେଇଛନ୍ତି ତ ସେଥିପାଇଁ।
କଟ କଟ ହଉଚି ନାଇଁ କି? ଆଉ ଯୋଉ ମୁଁ କହୁଥିଲି କଣ କହଲିି ତତେ ଇଏ ଖାଇବାକୁ ଭଲ ଲାଗେ ନା?
କଣ ମତେ ତ ସବୁ ଖାଇବା ଭଲ ଲାଗେ।
ବିଲରେ ଯୋଉ ଛୁଇଁ ହୁଏ ତାକୁ ପୁ ପୁ ଇଏ
ମତେ ତ ଛୁଇଁ ତ ଭଲ ଲାଗେ କିନ୍ତୁ ମତେ ମୋତେ ବିଲରେ ଯେଉଁ ମୋଟି ଶାଗ ହୁଏ ମୋତେ ଆହୁରି ଭଲ ଲାଗେ।
ଓଃ। ମୋଟି ଶାଗ ମତେ ସୁଜୁନା ଶାଗ ଛୁନଛୁନିଆ ଶାଗ
ମତେ ମୋଟି ଶାଗ ଭଲ ଲାଗେ ଆଉ ପିତା କଣ ଭଲ ଲାଗେ।
ପିତା କାମ ପିତା କାମ ଆମ ବାଡିରେ ହେଇ। ଏ ଯେଉଁ ଦିନ ମୁଁ ଖାଏ ନାହିଁ ତମେ ତ ପଖାଳ ସହିତ ଭେଣ୍ଡି ଟେ ପୋଡିଦବୁ। ଟିକେ ବାଇଗଣ ଭର୍ତ୍ତା କରିଦବୁ ଟମାଟୋ ଟିକେ ଦଳିଦବୁ
ଆଚ୍ଛା ରାଜ ତମେ ଆଜି କଣ ଖାଇବ?
ଆଜି ଆଜି ମୁଁ ଖାଇବି ଉଁ ଉଁ ଆଜି ମୁଁ ଖାଇବି ଉପମା ଆଜି ଉପମା ମୁଁ ଖାଇବି।
ନା ଗଜର ହଲୁଆରାଜ ଖାଇବି ଆଜି।
ନା ଆରେ ନା ଆଉ ଛାଡ ସେ କଥା ଆଉ ଯୋଉ ମୁଁ କଣ କହୁଥିଲି କହିଲୁ ଏ ଯୋଉ ଇଏ ନୁହେଁ ନା ଯୋଉ ବର୍ଷା ହଉଚି କି ନା ଆମେ ଚାଲନା ବି କୁଆଡେ ଗୋଟେ ଯିବାକୁ ପ୍ଲାନିଂ କରିବା କି ବର୍ଷାରେ ତିନିତିତାନ୍ତି କି ନହେଲେ ଯିବା। ଇସଗାଡ୍ ରେ ଯାଉଥିବା ଆଉତିନ ଦିଅ, ଏ ଚଲୁନ ଆଉ ଗୋଟେ ଫିଷ୍ଟ୍ କରିବା। ମୁଁ ତମ ଗାଁକୁ ନହେଲେ ଯିବିଂ ଏ ପାଖରେ ତ ହବ। କଣ କହୁଛୁ?
ହଁ ସିଓର ମୁଁ ତ କହୁଛି ଆମେ ଆସିବା ଫିଷ୍ଟ୍ କରିବା। କାଲି ବୋଧେ ଷଣ୍ଢେ? ହୁଁ। ସବୁ ସେଇ ଟଙ୍କା ହାତରେ କଥା।
ହଁ ସେଇ ପଚାଶ ଟଙ୍କା ଷାଠିଏ ଟଙ୍କା ଭିତରେ।
ସେତିକି ବି ମୋ ପାଖରେ ନାହିଁ ନା ମୁଁ କୋଉଠି ଆରେନ୍ଜ୍ କରିବା ପାଇଁ ପଡିବ।
କହିବ ମୁଁ ମତେ ପଇସାଠେଇଦବ ମୁଁ ବଜାର ଯାଇଁ ଏଗ୍ ରୋଲ୍ ନେଇ ଆସିବି ଗିଳିଦବା ଆଉ।
ହୁଁ ଏଗ୍ ରୋଲ୍ ତ ଖାଇବା ପାଇଁ ମୋର ବହୁତ ଇଚ୍ଛା।
ଯା ଯକି ନେଇ ଆସିବମ ଆଣିକିମ ଗଁରେ ଦେଇକମ ଆମ ଗାକୁରେ ଆସମି ହଜଣ ମିଶି
ଏବେ ଜଣେ ଆମ ଘର ସିଧାରେ ଗୋଟେ ଘର ଅଛି ଆମ ଘର ଫ୍ରଣ୍ଟ ରେ। ହଁ ସିଏ ଗୋଟେ ଅଙ୍କଲ ଗଲେ ମତେ ପୁରା ତମ ଡାଡିଙ୍କ ପରି ଦେଖାଗଲା।
ଓହୋ ହଁ ମତେ ମୁଁ ସେଇ କଥା ତମେ ଯ ଫଣ୍ଡ କହିଲ ମୁଁ ଜାଣିଗଲି। ଚାଲ ସେଠିକେ ମୋ ଡାଇର ବାବାଙ୍କ ଟିକେ ଦେଖିବାକୁ ସେ। ହୁଁ ଆଉ ତମେ ଆଉ ତମେ ତମ ପିଇସି ଘରକୁ ତମେ ଯାଇଥିଲ ଆସିସାଇଲଣି।
ନା ପିଇ ସି ଘରକୁ ଯାଇଥିଲି ହଁ ମୁଁ ପିଇସି ଘରୁ ଯାଇଥିଲି ଆସିସାଇଲିଣ।
ସେଇଟି ବେଧେ ଅପରିଷ୍କାର ନା।
ବହୁତ ଅପରିଷ୍କାର ଖାଲି ହାତ ଦୂଷିତ ହେଲେ ବହୁତ ଅପରିଷ୍କାର।
ନିଜ ଘରେ ସମିତିକୁ ନିଜକୁ ପସନ୍ଦ ନାଁ କି?
ହଁ ଆମ ଘର ଟା କାଲେ କମ୍ପ୍ଲିଟ ଟିକେ ହେଇଗଲେ ବେଶୀ ଭଲ ଲାଗେ। ସୁନ୍ଦର ଲାଗିବ ସୋ ଦେଖାଯିବ ଘରଟା।
ତମ ଘର ଏବେ ବି ବଢିଆ ହେଇଛି କିନ୍ତୁ ଟିକେ କାଲି ଆଗ କପ୍ଲିଟା କରିଦେନେ ଲାସ୍ ତତିନ ବାଥରମ ଟା ମେନ କଥା କଦ ଲାଗ ହଁ ଆଗଡା କଦିଲମୁ ଯାଇଥିଲେ
ଟିନ୍ ବାଥରୁମ୍ ତ କାନ୍ଥ ଭାଙ୍ଗିଦେଲା ପରେ କାନ୍ଥ ନୂଆ ପକାଇଦେଲେ ତ ଓକେ ଆଉ କଣ ଦରକାର
ମୁଁ ସେଦିନ ଯାଉଥିଲି ତମ ଗାଁ ଦେଇକି ଦେଖିଲି ତମ ଘରଟା କହିଲି ଆଙ୍କ ଘରଟା ସବୁ ହେଇଗଲାଣି ଆଉ ଟି କେ ଜଣେ ଭଲେ ସେ ଖାଇବ
ଓହୋ ଆଚ୍ଛା ମାନେ ତୁ ଆସୁନୁ ହେଲେ ତୋ ସାଙ୍ଗ ହେଲେ ଆସୁ
ମୁଁ ମୋ ସାଙ୍ଗ ଗୋଟେ ଶୁଣୁନୁ ମୋ ସାଙ୍ଗ ଗୋଟେ ଏଇ ଏଇକିଣା ଗଲା ଏଇପଟେ ଦେଇକି ହେଲା ସିଏ ଆଜି ଗୋଟେ ଷ୍ଟୋରି କଉଥିଲା ତୁ ହସି ହସିତା ଷ୍ଟୋରି ଶୁଣିନେ ଗଳି ପଡିବୁ ମାନେ ତା ଭିତରେ ଏତେ ଜା ଖାଡା ମାଇଲା ହେଲା ସେମିତି ଝାଡା ମାଇଲା ଯଦି ସେ କଣ କରିବ ସେଇଠୁ ତା ବାପାକୁ କହିଲା ବାପା ମତେ ଜୋର ଝାଡ଼ା ମାଇଲାଣି ତା ଆପା କହିଲା ରହିଯା ଟିକେ କଣ୍ଟ୍ରୋଲ କର ଘରେ ଯାଇକି ନା ନା ମୁଁ ଏଇଠି ହଗି ହାଗି ପକେଇମି ତା ଆପା ସେଇଠୁ ଲାଟିନି ଗଲା ଯେମିତି ଲାଟିନରେ ଦେଖିଲା ବେଳୁକୁ ଲାଇନ୍ ଦେଇଚନ୍ତି ହେଲା ତା ଲାଇନ୍ ଯେ ପାର ହେଲାନି ତା ବାପା ଯାଇ କଇଲା ଆଉ ଛୋଟ ଛୁଆଟାକୁ ଛାଡ ଟିକେ ଇଏ କର ସେ କଇଲା ହଉ ଠିକ୍ ଅଛି ଯାଅ ଲୋ ଗୋଟେ ଲୋକ ଆ ଜାଗାରେ ଯିଏ ଲୋକ ଠିଆ ଲୋ ଗୋ ଲୋକ ଜା ଗେ ଯୋଉ ଲୋକ ଥାଏକି ସିଏ କହିଲା ଜମା ତ ମୁଁ ଦେମିନି ଆଉ ମୁଁ ଯିମି ମତେ ଭାରି ଜୋର୍ ମାଇଲାଣି ମୁଁ ନହେଲେ ହଗି ପକେଇମି ପେଣ୍ଟ ତାପରେ ସେଇଠୁ ସେଇ କଥା ଯେମିତି କହିଲା ତୁ ତାକୁ ଛାଡିଲେ ଛାଡିଲା ବେଳୁକୁ ସିଏ ଯେତେବେଳ ଗଲା ଦେଖିଲା ବେଳୁକୁ ସେଠି କଣ କହନି ଇଏ ହେଇଯାଇ ଲାଟିନରେ ପାଣି ଆଉ ନାଇଁ କଣ ହେଲା ସିଏ ଯୋଉ ଷ୍ଟ୍ରଗଲରେ ଆଇଚି ସେ କଥା ମୁଁ ଜାଣିଛି
ହଁ ମାନେ ସିଏ ଯୋଉଠିି କାମ କରେ ସେଠି ନା ତାଙ୍କ ଘଏ
ନା ନା ଯୋଉଠି କାମ କରେ ନୁହଁ ତାଙ୍କ ଘରେ ସିଏ ଛୋଟବେଳ କଥା ଏଟା ଏବେ ତ ବଡ ହେଇଗଲାଣି ସେ ସବୁ ଆଉ ନାହିଁ ମୋ ସାଙ୍ଗ ଥରେ ଆମେ ଥରେ କରିିଥିନୁ କଣ କହନି ମ୍ୟାଗି ଫିଷ୍
ଏଇଗୁଡା ସତ କଥା ନା ତୁ ଗୋଟେ ଗପ କହିଲୁ ମତେ
ନା ଆମେ ଗପ ମୁଁ ତତେ କହିମି ନା ଶୁଣୁ ଆଉ ଗୋଟେ କଥା ଶୁଣ ଆଉ ଆଉ ଗୋଟେ କଥା ଶୁଣୁ ଯୋଉ ମା ଆମେ ସେନା ଫିଷ୍ଟ୍ କରୁଥୁଲୁ ସବୁ ସାଙ୍ଗମାନେ ମିଶିକି ବୋଝାଏ ସବୁ ଖାଇଥିନୁ ମ୍ୟାଗି କରିଥିନୁ ନୁଡୁଲସ୍ କରିଥିନୁ ପୁରା ରାଗ କରିଥିନୁ ପୁରା ଭରପୁର୍ ରାଗ ଜଣେ ଗୋଟେ ଜଣେ ସାଙ୍ଗ ଆମର ଖାଇଲା ସିଏ ଝିଅଟେ ବିଶ୍ଵାସ କର ତାପର ଦିନ ତାକୁ ଯେତିକିି ଝାଡା ହେଇଚି ତା ପୋଡିଚି ସିଏ ପା ଡାକିକି କହିଲା ମୁଁ ହସି ହସି ରହିଚି ପା ମୁଁ ଖାଉଥିଲି କାହିଁକି ସେ ବି ଖାଇଲାନି ଏତେ ଛାଡିଦେଲା ରାଗ ଖାଏ ଯେ ଗୁପଚୁପ୍ ଖାଇନେ ଖାଲି କହିବ ରାଗ ଦିଅ ରାଗ ଦିଅ ସେଦିନ ଏକି ଜେ ସବୁ ରାଗ ଛାଡ
ଓହୋ ହଉ ତ ରାଗ ବେଶି ହମ ଖାଇବା ଭଲ ନୁହଁ
ହୁଁ ପେଟ ମୁଣ୍ଡ ଖରାପ ହବ କଣ ହବ ଜମା ଭଲ କଥା ନୁହଁ ମୁଁ ଆଉ ଯୋଉ ମୁଁ କହୁଥିଲି କହିଲୁ ଆମ ଗାଁକୁ କେତେବେଳେ ଆସିବୁ
ଆଉ ଆଉ କଣ କହ ତୋ ଦେହ ପା ଭଲ? ହଁ ହଁ କାହିଁକିିନା ଆଗେ ନା
ମୋ ଦେହ ପା ଭଲଟି ମୁଁ ଡିଚ୍
ଆମ ଘରେ ଆମ ଘର କ ହଁ ମୋ ଦେହ ଭଲ ଏଇ କଣ କହିମି ଆମ ଘରେ ମାନେ ତୁ ଯାହା କର ଆମ ଘରେ ମାନେ ସବୁ ଅଛନ୍ତି ମୁଣ୍ଡ ଖାଇଯାଉଚନ୍ତି ମୋର ବୋହୁତ ମୁଣ୍ଡ ବିନ୍ଧୁଚି ଆଜି ହୁଁ କଣ କରିଆ ଘର କରି
କାମ ପ୍ରେସର୍ ରହୁଚି ନା ସେଇଥି ନାଇଁ ଆମ ଉପରେ ସବୁ କାମ ପ୍ରେସର୍ ରହୁଚି ଆମେ ସବୁ ଗୋଟିଏ ଗୋଟିଏ ଛୁଆ। ମୁଁ ବିଶେଷ କ, ହୁଁ ଆଉ ତୁ ଡ୍ରେସ? ସେମିତି ମେଞ୍ଚେ ମେଞ୍ଚେ ଆଣୁଚୁନା କମେଇଲୁଣିି ଟିକେ ଡ୍ରେସ ଆଣିଆ?
ଡ୍ରେସ୍ କିଣିବା ମୁଁ କେବେ କମିବନି। ଡ୍ରେସ୍ କିଣିବାଟା ରହିଚି ରହିବ ରହିଥିବ।
ନାଇଁ ଟିକେ ଡ୍ରେସ କିଣିବା ଟିକେ କମେଇ ଦେ କାଇଁ ତେ ଡ୍ରେସ୍ କିଣିବା ଭଲ ନୁହଁ। ପୁରା ବୋହୁତ ସାରା ତମ ଡ୍ରେସ୍ ହେଇଗଲାଣି। ପୁରା ଗଡ୍ରେଜ ଫୁଲ୍ ହେଇକି ଟ୍ରଙ୍କ୍ ଫ୍ରଙ୍କ୍ ଫୁଲ୍ ହେଇକି, ଗଡ୍ରେଜ ଫୁଲ୍ ହେଇଗଲାଣି।
ଆମ ଘର ଫୁଲ୍ ହେଇଯିବ ନା ଆଉ ତୁ ଯେମିତି କୋହୁଚୁ ମାନେ କଥା କହୁଚୁ ମାନେ ପୁରା
ତୁ ସେଇ ପଇସା ରଖିଲେ ତୁ କେତେ କଣ କରିବୁ ସୁନା ଜିନିଷ ଗୋଟେ କରିଦବୁ। କଣ ଦରକାର ଏତେ ଦେ ଡ୍ରେସ୍ ଫ୍ରେସ୍ କରିବା?
ମୋର ସୁନା କରିବା ମତ ବହୁତ ଇଚଛା ମୋତେ ଗୋଟେ ରାଣୀ ହାର ପିନ୍ଧିବା ପାଇଁ କି ଗୋଟେ ଗିଫ୍ଟ
ହୁଁ ହବ ଆଉ ସମୟ ଅପେକ୍ଷା କଲେ ସବୁ ହବ। ତୁ କରିପାରିବୁନୁ କାହିଁକି ତୁ କରିବୁନୁ ସବୁ କରିପାରିବୁ ନିଜ ଉପରେ ଭରସା ସଦାବେଳେ ରଖ ସବୁ ହେଇପାରିବ। ଟୋପେ ଟୋପେ ଟୋପେ ପାଣିରୁ ଶୁଣୁ ଟୋପା ଟୋପା ପାଣିରୁ ଗଡା ଟୋପା ଟୋପା ପାଣି ରୁ ଗଡା ହେଉଛି ସିନଧୁ ଦିଶୁ ନାହିଁ ସିନା ଆଖି କି ତାର ଅସଂଖ୍ୟ ବିନ୍ଦୁ ସେମିତି କିଛି କିଛି ରଖିକି ଗୋଟେ ବଡ ଜିନିଷ ଟେ କରନ୍ତି। କିଛି କିଛି ନା ଆଖିକି ଦେଖାାଉନି କିନ୍ତ ଯେତେବେଳେ ସେଟାଉଛି ଗୋଟେ ଜି ହେଇଗ ସମସ୍ତ ଆଖି କି ସେଟା ଦେଖାଯିବ ମକାୟାର ମାନେ ହେଲା ଏୟା।
ଏତେ ସୁନ୍ଦର ଲାଗିଲା ଏଇ କଥା ପଦେ ମୋ ଆଖିରେ ଲୁହ ବାହାରି ଯାଉଛି।
ନାଇଁ ତମେ ମୁ ଲୁହ ବାହାର କରନ୍ତୁ ନାହିଁ। ମୁଁ ଆପଣଙ୍କୁ ବହୁତ ଭଲ ପାଏ, ସେଇଥିପାଇଁ ଆପଣଙ୍କ ଭଲ ସଦାବେଳେ ମୁଁ ଚିନ୍ତା କରେ। ଆପଣ ଜାଣିଥିବେ ନ ଜାଣିଥିବେ ସେ ଅଲଗା କଥା କିନ୍ତୁ ମୁଁ ଆପଣଙ୍କୁ ସତରେ ହୃଦୟରୁ ଭଲ ଭଉଣୀ ହିସାବରେ ବହୁତ ଭଲ ପାଏ। ହଁ ଆଉ ସବୁ ଭଲ ନା? ତମ ସେପଟେ?
ଆଉ ସବୁ ବହୁତ ଭଲ ଖାଲି କଣ କଇମି ଆମ ଘରେ ଲୋକଙ୍କୁ କ ତା ପାଇଁ ମୁଁ ପଦାକୁ ଟିକେ ଆସିଛି ବୁଲିବା ପାଇଁ।
ଘର, ହଁ ଶୁଭୁଛି ଆଉ ତମ ଘର ଲୋକ ତାଙ୍କ କଥା ଛାଡ, ତାଙ୍କ କଥା ଟେନସନ ନେନା। ସେ ବଡ ଲୋକ ସେମିତି ହେବେ, ଆଡଜଷ୍ଟ କରିଦବ ଆମକୁ ପଡିବ।
ହଁ କଣ କରିବା ଆଡଜଷ୍ଟ ତ କରୁଛି ଆଉ କଣ କରିବା କରି କରି ଆଜି ଏଇ ଜାଗା। ଉପରେ ମୁ ଅଛି।
ତମ ତମ ବାଡିରେ ସବୁ କିଏ କି ଗଛ ଲଗେଇଛ ଲଗେଇଛ? ଦଉନା ଆମକୁ ଗୋଟେ ଡାଳ ଆମେ ଲଗେଇବୁ। ହଁ ଗେଣ୍ଡୁ ଗଛ ଦେଇଛି ଫୁଲ ହେଇଛି ନା? ଗେଣ୍ଡୁ ଗଛରେ ଫୁଲ ହେଇଛି।
ଗେଣ୍ଡୁକୁ ତ ଶୀତ ଦିନ ହୁଏ କି ତ ଲଗା ହେଇଛି ଆଉ ତମ ଏଠି କିଏ କିଏ ଗଛ ଅଛି ମୁଁ ଶୁଣିି ଥିଲେ ଶାଗ ଗଛ?
ଆମର ସବୁ ପ୍ରକାର ଶାଗ, ପୋଇ, ଭେଣ୍ଡି, କାକୁଡି ବୋଇତାଳୁ ଅମ୍ବୃତ ଭଣ୍ଡା, ଆମ୍ବ, ପଣସ
ମୋତେ ଦୁଇଟା ଖଣ୍ଡ ଅମୃତଭଣ୍ଡା ଦେବୁ ସନ୍ତୁଳା କରି ଖାଇବି।
ଲିଚି ଗଛ ଲଗେଇଛି, ସେ ହଉଛି କିନ୍ତୁ ଲିଚି ହଉନି କାହିଁକି ଲିଚି ଫଳୁନି କଣ ପାଇଁ କେଜାଣି?